କଣ ବନ୍ଧୁ?
ହଉ ଏବେ ଆମେ ଟିକେ ଆସିଛୁ ଆମ ହଁ ପଡିଆ ଆଡେ ଟିକେ ଚଲାପଥରେ ଚଲିବାକୁ।
ଆଜ୍ଞା ମଧୁ ଦିହର ଶରୀରର ସୁସ୍ଥତା ପାଇଁ ଚା ଚଲାବୁଲା ଟିକେ ତାହେଲେ କରୁଛନ୍ତି?
ହଁ ସେଇଟା ତ ଭଲ ଜାଣିଛନ୍ତି ସ୍ୱାସ୍ଥ୍ୟର ଯେତେ ଯତ୍ନ ନେବେ ଭଲ ସ୍ଵାସ୍ଥ୍ୟ ହିଁ ଜୀବନ। ଆଛା ବନ୍ଧୁ ମୁଁ ଆପଣଙ୍କୁ ଯୋଗାଯୋଗ କରିଛି ଏଇଥିପାଇଁ ଯେ ମୋର ଏକ ମୋର ଏକ ବନ୍ଧୁ ଅଛନ୍ତି ଯିଏ କି ମୋର ଅତି ଘନିଷ୍ଠ ବନ୍ଧୁ ସିଏ କଣ ହେଇଛି ନା ତାଙ୍କର ତାଙ୍କର ରଙ୍ଗ ବର୍ଣ୍ଣ ପାଇଁ ତା ସେମାନେ ବହୁତ ତୁ ଅସୁବିଧାର ସମ୍ମୁଖୀନ ହଉଥିବେ ତୁ
ମାନେ ବନ୍ଧୁ ବୁଝି ପାରିଲିନି ରଙ୍ଗ ରଙ୍ଗ ବର୍ଣ୍ଣ ବନ୍ଧୁ ଟିକେ ବୁଝେଇକି କୁହନ୍ତୁ?
ଦେଖନ୍ତୁ ବନ୍ଧୁ ସବୁ ସବୁ ଭଗବାନ ତ ସମସ୍ତଙ୍କୁ ଧଳା କରି ଜନ୍ମ କରିପାରିବେନି ନା? ତେଣୁ ହଁ ସେମିତି କଳା କରିକି ବର୍ଣ୍ଣ ସେଇ ବର୍ଣ ଯୋଗୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ଯେମିତି କିି ସେମାନେ ଏବେ ଯାଇଥିଲେ ଏକ ଜାଗାକୁୁ ଚାକିରିର ବନ୍ଦୋବସ୍ତ କରିବା ପାଇଁ, ଆଜ୍ଞା। ତେଣୁ ସେମାନେ ସେଠି ଦେଖିଲେ ଯେ ଆର ବର୍ଣ୍ଣ କଳା ହେତୁ ସେମାନେ ଆକୁ ନିୟୋଜିତ କରିନଥି ତେଣୁ ଆପଣଙ୍କ ଚିନ୍ତାଧାରା ଏପ୍ରତି କଣ?
ବନ୍ଧୁ ଦେଖନ୍ତୁ ବନ୍ଧୁ ମୁଁ ବି ନି ଜଣେ କୱା ହେଲେ ବି ମଧ୍ୟ ବନ୍ଧୁ ଆପଣ ଜାଣିଥିବେ ମୋର ମୁଁ ଏଠି ମୋ ନିଜର ଗୋଟେ ରହିଚି ଗୋଟେ ବ୍ୟା ଗୋଟେ ବଡ଼ ବ୍ୟବସାୟ ବି ମୁଁ କରୁଚି ବନ୍ଧୁ ବୁଝିଲେ ମୋର ବି ବ ଅନେକ କିଛି ପଇସା ବି ମୋର ଅଛି ମୋର ବି ଆପଣ ଜାଣିଥିବେ ତ ମୋ ବିଷୟରେ ବନ୍ଧୁ ଆପ୍ ପଣଙ୍କ ରଙ୍ଗ ବର୍ଣକୁ କେହି କେବେ ପଚାରାନ୍ତିନି ଆଉ ଯୋ ଉଁ ଯେଉଁ ଯାଇଥିଲେ ଆପଣଙ୍କ ବନ୍ଧୁ ଗୋଟେ ଜେଗାକୁ ସିଏ ତାଙ୍କୁ ତାଙ୍କ ବର୍ଣ୍ଣ ପାଇଁ ତାଙ୍କୁ ବା କହିଦେଇଥିଲେ ଯେ ନା ଆମେ ଆପଣଙ୍କୁ ରଖିପାରିବୁନୁ ବନ୍ଧୁ ଦେଖନ୍ତୁ
ଆଜ୍ଞା।
ଏ ଯେଗାରେ ନ ରହିବା ହିଁ ସବୁଠୁ ଭଲ କାରଣ ଆଜିକା ସମାଜରେ ବନ୍ ବନ୍ଧୁ କୁହନ୍ତୁ ଜଝିଓ ପୁଅକୁ ବି ବନ୍ଧୁ ଆଉ କେବେ କେବେ ମାନୁନାତି ଝିଅ ଯେମତି ପୁଅ ବି ସେମତି ସେମତି ବଣ୍ଣରେ ଯତି ବନ୍ଧୁ ଆପଣ କହିବେ ତାହେଲେ ବନ୍ଧୁ ସେଟା କେ ଏ ଏଟା ତ ଯାହାକୁ ଏବେ ବିି ଛୋଟ ଛୁଆଙ୍କୁ ଯତି ଆପଣ ବି ଏଇ କଥା କହିବେ ଛୋଟ ଛୁଆ ବି ଆପଣଙ୍କ କଥା ଶୁଣିକି ହସିଏ ବନ୍ଧୁ।
ଆ ତ କୁହନ୍ତୁ ଶୁଣନ୍ତୁ ଏଇଟା ତ ବହୁତ ମତେ ବି ହସ ଲାଗୁଚି ଯେ ଜଣେ ବର୍ଣ୍ଣ ପାଇଁ ଜଣକୁ ଚାକିରିରେ ନିୟୋଜିତ କରିବେନି ତ ବ
ବନ୍ଧୁ ଶୁଣନ୍ତୁ ଆପଣ ପ୍ରଥମେ ତାଙ୍କୁ ପଚାରନ୍ତୁ ତାଙ୍କ ବର୍ଣ୍ଣ ପାଇଁ କି ତାଙ୍କର କିଛି ମୁହଁର କିଛି ଏ ଏମିତି କିଛି କରିଦେଇଥିବେ ଯେ ଯେହେତୁ ସେମାନେ ବଡ ବଡ ଯୋଉ ଯୋଉ ଅଛିନ୍ତି ଆମର ଯୋଉ ବଡ ବଡ ଯୋଉ ଥାଏ ତାଙ୍କ ମାତେ ସେ ତା କର ତାଙ୍କ ମୁହଁର ଭାବୁକୁ ଦେଖିକି ସେମାନେ ତାଙ୍କ ଅପିସ ତାଙ୍କ ଇଏରେ ଆପଣଙ୍କୁ ନିୟୋଜିତ କରନ୍ତି ଯେ ତି ଆଙ୍କର ମୁହଁର କିଛି ଭାବ କିଛି ଅଲଗା ପ କାର ଲାଗୁଥିବ ସେଥିପାଇଁ ତାକୁ ରଖିିନଥିବେ ବନ୍ଧୁ।
ନାଇଁ ନାଇଁ ବନ୍ଧୁ ସେଟା ତ ଆପଣ ଦେଖନ୍ତୁ ସିଏ ମୋର ବନ୍ଧୁ ସିଏ ମତେ ସଠିକ ସଠିକ ତ ଥ୍ୟ ଦେଇଥିଲେ ଯାହାକି ମୁଁ ତମ ଆଗରେ ପ୍ରଦାନ କରୁଚିି ତେଣୁ ସେମାନେ ତା ଙ୍କ କହିବା କଥା କି ମୋର ବର୍ଣ୍ଣ ଦେଖି ସେମାନେ ପ୍ରଥମତଃ ମତେ କୌଣସି ପ୍ରଶ୍ନ କରିନଥିଲେ ଖାଲି ମୋର ବୋ ବ ବର୍ଣ୍ଣ ଦେଖି ମତେ କହିକି ଯାଇଥିଲେ ଯେ ଆପଣ ଅ ଆ ପ୍ରତି ଆବେଦନ କରିଥିଲେ ଯେହେତୁ ଆପଣ ନିଯୁକ୍ତି ପାଇ ପାରୁନାହାତି। ଉତ୍ତୀର୍ଣ୍ଣ ନୁହତି ତେଣୁ ମୁଁ ତ ଏଇ କଥା ଶୁଣିକି ପ୍ର ଥମେତ ବହୁତ ହସିଥିଲି ତାପରେ ଆପ୍ ପଣକୁ ମୁଁ ଏ ବିଷରେ ଜାଣିଲି ଆପଣ ଏ ବିଷୟରେ କଣ କହିବେ ତେଦୁ ଭଗବାନ ଆପ ଆମକୁ ମଣିଷ କରି ଜନ୍ମ ଦେଇଚନ୍ ତେଣୁ ଆମ ବର୍ଣ୍ଣ ଠେଇ କଣ ଲାଗି ରହିଚି?
ହଁ ବ ବନ୍ ବନ୍ଧୁ ଦେଖନ୍ତୁ ଇଟା ବନ୍ଧୁ ଆପଣଙ୍କ ଚିନ୍ତାଧାରା ଅନୁସାରେ ଆପଣ କହିଲେ କି ଆପଣଙ୍କୁ ବର୍ଣ୍ଣରେ କିଛି ଅ ସୁଭାବ ନଥାଏ ବନ୍ଧୁ ଏବେ କିଛି ଆପଣଙ୍କୁ ମୁଁ କହୁଚି ସେ ଯୋଉ ବନ୍ଧୁ ଆପଣଙ୍କର ଯାଇଚନ୍ତି ତାଙ୍କୁ ଏଇ ଯୋଉ କଥା ଶୁଣିବା ପରେ ତାଙ୍କୁ ବନ୍ଧୁ କି ପରି ଲାଗିଥିବ ତାଙ୍କୁ ଲାଗିଥିବ କି ମତେ ଏମତି କହିଲେ ମୁଁ ଆଉ କୋଉଠିକି ଯିବା ପାଇଁ ସେ ଡରିବେ ବନ୍ଧୁ। ଆଉ କୌଣସି ଜାଗାରେ ସେ କାମ କରିବା ପାଇଁ ଡ ବନ୍ଧୁ ଡରିବେ କିନ୍ତୁ ଦେଖନ୍ତୁ ଜିତି ସେଇଟା ଜିତି ଆପଣ ତାଙ୍କ ମନରେ ନଥାନ୍ତା ସିଏ ମୋତେ କହିଲେ ମୁଁ ସେ ଯେଗାରୁ ଯାଉଚି ତାଙ୍କ ମନ ଭିତରେ ବନ୍ଧୁ ସେ କଥାଟା ଘର କରିଦେଇଥିବାରୁ ଆପଣଙ୍କୁ ସିଏ ସେ କଥାଟି କହିଥିଲେ ତାଙ୍କ ମନ କଥାଟି ମନେ ବୁଝିଛନ୍ତି ତା ତାପରେ ବନ୍ଧୁ ଆପଣ ତାଙ୍କୁ ଏ
କରେ ଏବେ ବନ୍ଧୁ ତାଙ୍କ ମନ ଭିତରେ ବହୁତୁ ଭବାନ୍ତର ହୋଇ ଉଠିଛି। ଯାହାକି ସେମାନେ ସିଏ କଣ କରିବେ କଣ ନ କରିବେ ସେ ଭାବିକି ଗୋଟେ ଗୋଟେ ଘର ଭିତରେ ବନ୍ଦୀ ହୋଇ ରହିଲା ଭଳିଆ ଯହୁଛନ୍ତି ଆଜ୍ଞା।
ବନ୍ଧୁ ଦେଖନ୍ତୁ ଏବେ ତାଙ୍କୁ ଆପଣଙ୍କ ସାହାଯ୍ୟ ଅଧିକ ଦରକାର। ଆପଣ ତାକୁ ବୁଝାନ୍ତୁ ମୋର ଉଦାହରଣ ତାଙ୍କୁ ଦିଅନ୍ତୁ। କୁହନ୍ତୁ ମୋ ବନ୍ଧୁ ଜଣେ ଆ ଆପଣଙ୍କୁ ଚାହିଁ ଅଧିକ ବର୍ଣ୍ଣରେ ଅଧିକ ମାନେ ତାଙ୍କୁ ଦେଖିଲେ ବି ତମେ ଚିହ୍ନି ପାରିବନି ଅନ୍ଧାର ଅନ୍ଧାରକୁ ବି ସେ ଦେଖାହେବେ। ସେ କଣ ବନ୍ଧୁ ମୋ ଚାହିଁ କଣ ଅଧିକ ସିଏ ତାଙ୍କୁ ଅନ୍ଧାରେରେ ଟୋଟାଲ୍ ଦେଖା ହେଇପାରିବନି ବନ୍ଧୁ?
ହୁଁ ତାମାନେେ ବନ୍ଧୁ ଆପଣ କହିବାକୁ ଚାହୁଁଛନ୍ତି ଯେ ଯୋଉ ବ୍ୟକ୍ତି ସଫଳ ଅ ତା ଲାଭ କରିଚି ତାର କୌଣସି ବର୍ଣ୍ଣ ର ସହିତ ସମ୍ପର୍କ ନାହିଁ।
ଆଜ୍ଞା ବନ୍ଧୁ ମୋ କହିବାର କଥା ଏହିକି ଯେ ଆପଣଙ୍କ ପାଖରେ ଯଦି ସବୁ ସଂସାଧନ ଥାଏ ତାହେଲେ ଆପଣଙ୍କର ବର୍ଣ୍ଣ ଆପଣଙ୍କର ଶରୀର ଆପଣ ଯୋଉ ଜାଣିଥିବେ କହୁଛନ୍ତି ଆମର ଯାହାର କିଛି ଅଙ୍ଗ ପ୍ରତ୍ୟଙ୍ଗ କିଛି ଭଲ ନ ଥାଏ ତାଙ୍କ ସାଙ୍ଗରେ କିଛି ତ ବନ୍ଧୁ ଏବେ ବି ଆପଣ ସମ୍ବାଦରେ ଦେଖିଥିବେ ଯଉ ଗୋ ଆମର ଜଣେ ପାଇଛନ୍ତି ବଡ଼ ଉପରିଷ୍ଠ ଅଧିକାରୀ ଜିଲ୍ଲାର ଯିଏ ସ ମୁଖ୍ୟ ଯିଏ ସିଏ ହେଇଛନ୍ତି ଜଣେ ବୁମ ଦିବ୍ୟାଙ୍ଗ ହୋଇଇଛନ୍ତି ଆପଣ ତମ ସମ୍ବାଦ ଜାଣିଥିବେ। ଯଦି ସେ ସେଇପରି ଇ ହଁ ଯଦି ଆପଣଙ୍କ ବନ୍ଧୁ ଏଇ ବର୍ଣ୍ଣ ପାଇଁ କହୁଛନ୍ତି ଯେ ମତେ ସେଠୁ ବାହାର କରିଦଦେଲେ ମତେ ଖରାପ୍ ଲାଗୁଛି ମୁଁ ଆଉ କୋଉଠିକି ଯିବିନି ତାହେଲେ ବନ୍ଧୁ ତା ଚାହିଁ ଆଉ କିଛି ବନ୍ଧୁ କଥା ହିଁ ନାହିଁ ବନ୍ଧୁ।
ମୋ ହିସାବରେ ସେ ଯଉଁଠିକୁ ଯାଇଥିଲା ସେ ଲୋକ ଲୋକ ମାନେ ବହୁତ ଖରାପ୍ ବହୁତ ନିଚ ଚିନ୍ତାଧାରାର ଲୋକ। ଯେ କି ଏ ବର୍ଣ୍ଣକୁ ନେଇ କିି ଏତେ ସାରା କଥା ଭାବି ପାରୁଛନ୍ତି ସେବେ ସିଏ କଣ ହିଁ ତାଙ୍କୁ ନିୟୋଜିତ କଲେ କଣ ହିଁ ତାଙ୍କ
ଆ- ଆ ବନ୍ଧୁ ବନ୍ଧୁ ଆପ ଆପଣଙ୍କ ବନ୍ଧୁ ବର୍ଣ୍ଣରେ ଯେପରି ଦେଖା ଯାଆନ୍ତୁ ସେଟା କଥା ନୁହଁ ତାଙ୍କ ମୁଖର ସୌନ୍ଦର୍ଯ୍ୟକରଣ ବନ୍ଧୁ କିପରି ବର୍ଣ୍ଣତ
ବନ୍ଧୁ ଦେଖ ସୌନ୍ଦର୍ଯ୍ୟ ତ ମଣିଷ ସମସ୍ତଙ୍କୁ ଭଲ ଦେଇନଥାନ୍ତି।
ନା ତାକୁ ସୌନ୍ଦର୍ଯ୍ୟ କଣ ବ ବନ୍ଧୁ ଦେଖନ୍ତୁ ତା ସୌନ୍ଦର୍ଯ୍ୟ କଣ ଦେଖା ଯାଉଥିବା ଘୁଷୁରୀ ପରିକି ବନ୍ଧୁ? ମୁଁ ପଚାରୁଛି ଆପଣଙ୍କୁ।
ନାଇଁ ନାଇଁ ବନ୍ଧୁ ସେ ଏତେ ବି ଖରାପ ନୁହେଁ ବନ୍ଧୁ ସିଏ ଆଁ ଆଁ ଆପଣ ଜାଣିଛନ୍ତି ଯୋଉ ଥାଆନ୍ତି ଯୋଉ ଚମରି ଗାଈ?
ହୁଁ। ଆଜ୍ଞ
ଚମ ସଠିକ୍ ପୁରା ଚମରି ଗାଈ ପରି ଦେଖିବାକୁ ତାଙ୍କ ମୁହଁ।
ଆଜ୍ଞା ଆଜ୍ଞା ବନ୍ଧୁ ବନ୍ଧୁ ବନ୍ଧୁ ମୁଁ ଆପଣଙ୍କୁ ଖାଲି ପଚାରୁଛି? ବନ୍ଧୁ ଯଦି ଆପଣ ଆପଣ ବନ୍ଧୁ ଏହିପରି ସିଏ ତା ଆଗ ତା ପୂର୍ବରୁ ସେ ବନ୍ଧୁ ନିଜ ନିଜକୁ ପରିବର୍ତ୍ତନ କରିକି ସେଠିକି ଯିବାର ଥିଲା ବନ୍ଧୁ। ସିଏ ଅ-ଅଚାନକ କଲେ କି କିଛି କିଏ ଭୁଲ ଭାଲ ଜିନିଷ ଯଦି ତାଙ୍କୁ ଯୋଉ ଜିନିଷଟି ମାନୁ ନଥିବ ଯଦି ସେଇ ଜିନିଷଟି ନାଇଁ ଗଲେ ସେ ତ ଆହୁରି କିଛି ଅ-ଅ-ଅ-ଅ-ଅକପଳୀୟ ଦେଖାଯିବେ ବନ୍ଧୁ।
ଓ ବନ୍ଧୁ ଗୋଟେ ଅ ମୁଁ ଆଉ ଗୋଟେ କଥା ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ ଦେଖ ଗ୍ରୀଷ୍ମ ଋତୁ ତ ସରିଗଲା ଏବେ ଆପ
ବର୍ଷା ରୁତୁ ଆରମ୍ଭ ହେଲା। ଆଜ୍ଞା।
ତେଣୁ ଏବେ ମୁଁ ତ ଧାନ ଚାଷ ତ ହେଇପାରିବ ନାହିଁ। ତେଣୁ ମୁଁ ଭାବୁଛି ଲଳିତା ଚାଷଟି କଲେ କେମିତି ହୁଅନ୍ତା?
ହଁ ବନ୍ଧୁ ଦେଖନ୍ତୁ ଆପଣ ଗୋଟେ ଭଲ କଥା କହିଛନ୍ତି ଏବେ ଲଳିତା ଚାଷ କରିବାର ଫାଇଦା ବି ବନ୍ଧୁ ବହୁତ ରହିିଛି ମୁଁ ବି କରୁଛି ଆପଣ ତ ଜାଣିଥିବେ। ଲଳିତା ଚାଷରେ ବନ୍ଧୁ ଦେଖନ୍ତୁ କଣ ଲଳିତା ପତ୍ର ବି ଆପଣ ଖାଇପାରିବେ ଲଳିତା ଲଳିତା ଗ ଗଛ ଯୋଉ ହବ ତା ଯୋଉ ତା ଯୋଉ ଆପଣ ଝୋଟ ଝୋ ଟ କରିକି ବିକି ପାରିବେ। ଆଉ ଯୋଉ ନଳିତା ଯୋଉ ଯୋଉ କା ଜୁ ଇଏ କ କୁହନ୍ତି ପିମ୍ପାଇ ପିମ୍ପେଇକି ବି ଆ ପଣ ବନ୍ଧୁ ବଜାରରେ ବିକିପାରିବେ ବନ୍ଧୁ ବୁଝିଲେ ଜାଳେଣୀ ପାଇଁ ଲାଗିପାରେ ବନ୍ଧୁ ଆପଣ କହୁଛନ୍ତି କରିବା ଏବେ ଆଗରୁ କେବେ କରିଥିଲେ ନା କାହା କଥାରେ ପଢିକି ବନ୍ଧୁ କରିବାକୁ ଚାହୁଁଛନ୍ତି?
ନାଇଁ ନାଇଁ ବନ୍ଧୁ ମୁଁ ତ କେବେ ଏ ବିଷୟରେ କିଛି ଜାଣିନଥିଲି। ସେଥିପାଇଁ ଆପଣ ତ ତଥ୍ୟ ସ ସଂଗ୍ରହ କରିବା ପାଇଁ ଆପଣଙ୍କୁ କ ସଂଯୋଗ କରିଛି। ତେଣୁ ଆପଣ ଯାହା କହିବେ ମୁଁ ସେଇ ହିସାବରେ ଚାଲିବି। ଆପଣ ଟିକେ ଯଦି ପ୍ରଣାଳୀ ଟା ବତାଇବେ ଆପଣ ଯଦି ଯଦି ଏଇ ପ୍ରଣାଳୀ ଟା ବ ଇବେ କି ଏଇ ଏଇ ଉପାୟ ମାଧ୍ୟମରେ ଆ ଏ ଲଳିତା ଚାଷଟି ଭଲ ହୋଇ ପାରିବ ତେଣୁ ଆପଣଙ୍କ କଥା ଅନୁଯାୟୀ ମୁଁ ଲଳିତା ଚାଷ କରିବି।
ଆଜ୍ଞା। ବନ୍ଧୁ ଦେଖନ୍ତୁ ଆପଣ କଣ କରିବେ କି ପ୍ରଥମ ମୁଁ ଆପଣଙ୍କୁ କହିଦଉଛି ଯଦି ଆପଣ ଲଳିତା ଚାଷ କରିବା ପାଇଁ ଚାହୁଁଛନ୍ତି ଲଳିତା ଚାଷ ଯୋଉଠି ବନ୍ଧୁ ହୁଏ ତା ସମ୍ମୁଖ ସାଇଟ ସମ୍ମୁଖ ପାର୍ଶରେ ନଦୀ ହବା ଦରକାର। ବନ୍ଧୁ ବୁଝିଲେ କି ମାନେ ନଳି ହଁ ନଦୀ ବି ଥିବ କାରଣ ବନ୍ଧୁ ଦେଖନ୍ତୁ ଆପଣ ଲଳିତାକୁ ଗୋ ଦୁଇଟି ଲଡିତାକୁ ଯଦି ଆପଣ ଦୁଇଟି ବିଡା କରିଦେବେ ଗୋଟେ ବିଡାକୁ ଆପଣ ଏକା ବନ୍ଧୁ କେବେ ବି ଟେକି ପାରିବେନି ସେଥିପାଇଁ ନଳି ତା ଯୋଉଠି ବି ଲଗାଯାଏ ତାହା ପାଶ୍ଵରେ ଯେପରି ଗୋଟେ ଗାଡିଆ କିମ୍ବା ଗୋଟେ ନଈ ଥିବାର ନିଞ୍ଚ ନିହାତି ଜରୁରୀ ବନ୍ଧୁ ଯୋଉଥିରେ ପାଣି ସମ୍ପୂର୍ଣ୍ଣ ଭାବରେ ରହିଥିବା ଦରକାର ସେ ସେମିତି ଆ ଆପଣଙ୍କ ପାଖରେ ସଂସାଧନ ଅଛି ତାହେଲେ ବନ୍ଧୁ ଏଇ ଚାଷ କରିବା ଉପରେ ଆପଣ ଗୁରୁତ୍ୱ ଦିଅନ୍ତୁ। ନହେଲେ ବନ୍ଧୁ ଆପଣ ଯଦି ପର କଥାରେ ପଡି ଲଳିତା ଚାଷ ବି କରିଦେଲେ ତା ଦେହରୁ ଆପଣ କେବେ ବିି ଝୋଟ ଅଲଗା କରିପାରିବେନି କି ପିମ୍ପାଇ ଅଲଗା କରିପାରିବେନି। ଆପଣଙ୍କର ଟୋଟାଲ ବନ୍ଧୁ
ଠିକ୍ କଥା କହିଛନ୍ତି ବନ୍ଧୁ ମୁଁ ତ ଆମ ଏ ଏଠି ତ ଜାଣିଛନ୍ତି ଆମ ଆଖପାଖରେ କୌଣସି ନଦୀ ନାଳ ନାହିଁ। ତେଣୁ ମୁଁ ଏଇ ବ୍ୟ ବ୍ୟବସାୟଟି କଲେ କି ଚା ସେଠି କଲେ ମୁଁ ଉପଯୁକ୍ତ ଭାବେ ଆହା ପ୍ରତି ଲାଭବାନ ଲାଭ ପାଇବିନି ତେଣୁ ମୁଁ ଏଇ ଜିନିଷଟିକୁ କରିବିନି।
ଆଜ୍ଞା। ନାଁ ନାଁ ବନ୍ଧୁ ଆପଣଙ୍କୁ ଏଇ ଯୋଉ ସମ୍ପର୍କରେ ଏଇ ଯୋଉ ବିଷୟରେ ଆପଣଙ୍କୁ ଲଳିତା ଚାଷ ବିଷୟରେ କହିବାର ଅ କିଏ ବନ୍ଧୁ ଆପଣଙ୍କୁ ଏ ବୁଦ୍ଧି ଦେଇଥିଲା ଆପଣଙ୍କୁ କିଏ ମତାମତ କିଏ ଦେଇଥିଲା ଆପଣଙ୍କୁ?
ବନ୍ଧୁ ମୁଁ ଭାବୁଥିଲି ସିଏ ମୋ ବନ୍ଧୁ ହେବେ ଦେଖିଲା ବେଳକୁ ସିଏ ମୋର ସ ତୃ ବାହାରିଲା।
ଆଜ୍ଞା ଆ ବନ୍ଧୁ ଆପଣ ଏବେ ଯାହା କଥା କହୁଥିଲେ ସେ ବନ୍ଧୁ ଆପଣଙ୍କୁ ଏଇ ବିଷୟରେ କହିଥିଲେ କି? ତାଙ୍କ ବର୍ଣ୍ଣ ଯୋଉ କହିଥିଲେ ବର୍ଣ୍ଣ ଖରାପ ଥିଲା
ଅତି ଆପଣ ଅତି ଚମତ୍କାର ଲୋକ ମୁଁ ଦେଖୁଛି ଆପଣ ସବୁ କଥା ନିଜେ ନିଜେ ଜାଣି ଦଉଛନ୍ତି। ମୁଁ କିଛି ନ କହିବା ପୂର୍ବରୁ ଆପଣ ଜାଣି ଦଉଛନ୍ତି ଯୋଉ ଚମରି ଗାଈ କଥା ମୁଁ ଏବେ କହିଥିଲି ତାରି କଥା କହିଲି। ହଉ ବନ୍ଧୁ ମୁଁ ରହୁଛି ମତେ ଡାକିଲାଣି ମୋର ସେଇ ଚମରୀ ଯାଇ। ରହିଲି ବନ୍ଧୁ ଜୟ ଜଗନ୍ନାଥ। ହସିଲା ବେଳେ ତ ହସି ଯାଉଅଛି।
ଏଇ ପା ହସେଇ ଦଉଛି ଖାଲି।